ହ୍ୟାଲୋ ହ୍ୟାଲୋ
ହଁ ଚ ହ୍ୟାଲୋ
ଆଉ କହ ହଁ
ସେ
ଆଚ୍ଛା ଆଚ୍ଛା କେକ୍ ଖାଇ
ହ
ଆଉ କମ୍ପାନୀ ତମର କେମିତି ଚାଲିଛି
ଓହୋ
ମୁଁ କହିଲି କମ୍ପାନୀ ତମର କେମିତି ଚାଲିଛି ଆଛା
ଠିକ୍ ଠାକ ଚାଲିଚି ବା।
ଆଚ୍ଛା ହଁ ହଁ ହଁ। ଆଉ ତମର ଏବେ କୁଆଡେ ବୁଲାବୁଲି ନାହିଁ ଯିବା ପାଇଁ? ଯୋଉ ଭ୍ୟାକେସନ ଯାଇଥିଲ ବଦ୍ରିନାଥ ନା କଣ?
ନାଇଁ ସେମିତି କିଛି ନାହିଁ ଦେଖିବା ନେସ ଇଏ ତ ଅଛି ଆର ମାସରେ ଅଛି ରଥଯାତ୍ରା କୁ ଯିବାର ଅଛି ତୁ ବା କହୁଥିଲୁ ଯିବୁ ବୋଲି।
ହଁ ହଁ ମୁଁ ଏଥରକ ଯାହା ହେଲେ ବି ଯିବି ରଥଯାତ୍ରାକୁ କାହିଁକି ନା ମୁଁ ବହୁ ପୁ ମାନେ ଯାଇପାରୁନି ଏତେ ଇଏ ପୂର୍ବ ବର୍ଷ ବି ଯାଇ ପାରୁନଥିଲି ଆଉ ଗୋଟେ ଥର ମାତ୍ର ଯାଇଥିଲି ତ ସେଇଟାରେ ଯାହା ରଥ ଟାଣି ଆସିଥିଲି ପାଖାପାଖି ଚାରି ପାଞ୍ଚ ବର୍ଷ ପୂର୍ବରୁ। ତ ଏବେ ଆଉ ଯାଇନି ଟିକେ ତୁ
ଅ ଅଧିକ ହବ ଯେ ଲାଷ୍ଟଥର ଯାଇଥିଲୁ ତ ମୋ ସହିତ।
ହଁ ହଁ ସେଇ ସେଇ ଟାଇମ୍ ରେ ହଁ।
ସେଟା ମେ ବି ଦୁଇ
ପନ୍ଦର ପୁରେଟା। ଦଶ ବର୍ଷ ହେଇଗଲାଣି।
ହଁ ପାଖାପାଖି ଦଶ ବର୍ଷ ହେଇଗଲାଣି। ହୁଁ।
କାରଣ ଆମରଟା ତ ସେଇ ଯୋଉ ଯାଇଥିଲେ ତା ପର ବର୍ଷ ଠାରୁ ତ ଆମର ଦୁଇ ଷୋଳ ରୁ ଇଏ ଆମର ଇଏ ହଉଛି ନା ଆମେ ଦଉଛୁ ଜଳ ଛତ୍ର ବଣ୍ଟନ।
ହଁ ହଁ ହଁ ହଁ ସେବେଠାରୁ ତମର ଜଳଛତ୍ର ହେଇଛି ହଁ।
ଲାଷ୍ଟ ଥର ଗୋଟେ ସାଙ୍ଗ ସହିତ ଦେଖା ହେଇଥିଲା ମନେ ଅଛି ସେ ଗୋଟେ କୋଉ କୋ ଗୋଟେ ପଡ଼ିଥିଲା ଷ୍ଟଲ ଏସି ଥିଲା।
ଅ ହଁ ହଁ ମନେ ଅଛି ମନେ ଅଛି ମୁଁ ଦେ ଯାଇଥିଲି ଯୋଉ ଦେଖିଥିଲି ନା କଣ ହଁ ମନେ ଅଛି ହଁ।
ହୁଁ ଆଉ ଗୋଟେ ତ ସାଙ୍ଗ ମୋ ସହିତ ଯାଇଥିଲା ଆମେ ସାଙ୍ଗ ବି ବାହାରିଥିଲେ ଆଉ ଗୋଟେ ଦେଖା ହେଲା ପୁରୀରେ।
ଅଁ ମୋର ଏତେ ମନେ ପଡୁନି।
ହୁଁ।
ଏଥରକ ତାହେଲେ କଣ ଦିଆହଉଛି ରଥଯାତ୍ରାରେ?
ଏଥର ଦିଆହବ ଦହିବରା ଆଳୁଦମ୍।
ଦହିବରା ଆଳୁଦମ୍ ଅଚ୍ଛା ଓହୋ। ଆଉ ସବୁ ବର୍ଷ କଣ ଦିଆ ହଉଥିଲା?
ଏ ଦହି ପାଣି ଦିଆ ହଉଥିଲା ଏଥର ବି ଦହି ପାଣି ଦିଆ ସେଇଟା କମନ ରହିବ ଏଥର ଆ ମାନେ ଏଥରକ ମେନ୍ କଥା ହଉଛି କଟକ ଟାକୁ ରିପ୍ରେଜେଣ୍ଟ କରିବାକୁ ଇଚ୍ଛା ହେଲା ଆଉ।
ଓହୋ କଟକ ର ଫେମସ ଦହିବରାଟା ସେଇ
ହୁଁ ହଁ ସେଇ କଥା ଆମେ ସମସ୍ତେ ତ ତ ଆର ବର୍ଷ ଦିଆଯାଇଥିଲା ଅରୁଆ ଭାତ ଡାଲମା ଇଏ ଦିଆହେଇଥିଲା ତ ସେ ସେଠି ଅ ଏ ଯୋଉ ଅରୁଆ ଭାତ ଡାଲମା ଇଏ ଏଇଗୁୁରା ସବୁ ଯାକ ପ୍ରାୟ ସମସ୍ତେ ଦଉଚନ୍ତି ଆମର କଣ ତା ଦହିବରା ହେଲେ ୟୁନିକ୍ ହବ ସକାଳୁ ବ୍ରେକ ଫାଷ୍ଟ ଟାଇପ ର ହବ ଯିଏ ଯୋଉ ଟାଇପର ଯେମିତି ଖାଇ ପାରିଲା କିଛି ଅସୁବିଧା ନାହିଁ।
ଆଚ୍ଛା ଆଚ୍ଛା ଓ ହୋ। ଆ ତ ସେଇଠି ଏକାଥରେ ତମେ ଗଲା ପରେ ସେଇ ଦହିବରା ଆଉ ସବୁ ଯାହାବି ଅ ସବୁ ସେଇଠି ହିଁ ପ୍ରିପାରେସନ୍ କରିବ।
ହଁ ସବୁ ସେଇଠି।
ଓହୋ ହଁ ଅମ୍ବାନୀ ଆଦାନୀ ତ ଖାଲି ସେ ଡୋନେଟ କରୁଛନ୍ତି। ସେଠିଆଉ। ହୁଁ ହୁଁ।
କରୁଛନି ବିଭିନ୍ନ ଆଇଟମ୍ ଟାଇପିର।
ହୁଁ। ଆଉ ତମର ଏଇ ଯେଉଁ ଇଏ ଟିକେ ତମେ ଯିବ କେବେ ରଥଯାତ୍ରା ତ ପନ୍ଦର ତାରିଖ ପଡୁଛି?
ହ୍ୟାଲୋ।
ହ୍ୟାଲୋ। ମୁଁ କହିଲି ରଥଯାତ୍ରା ତ ପନ୍ଦର ତାରିଖ ପଡୁଛି। ତମେ ମାନେ ସବୁ ଯିବ ବାହାରିବ କେବେ ସବୁ? ହ୍ୟାଲୋ। ଷୋହଳ ତାରିଖ ପଡୁଛି। ଓହୋ ଆଚ୍ଛା ଆଚ୍ଛା।
ଆମେ ଯିବୁ
ଆଚ୍ଛା ହଁ ହଁ ହଁ ଆଛା ପନ୍ଦର ତାରିଖ ରାତିରେ ସବୁ ବାହାରିବ ତମେ?
କଁ କହିଲୁ? ପନ୍ଦର ତାରିଖ ଦିନ ତଳର ତାରିଖ ଦିନ ଗୁରୁବାର। ବୁଧବାର ବା ତୋର ଛୁଟି ଅଛି ବୋଧେ।
ହଁ ବୁଧବାର ଦିନ ମୋର ଛୁଟି।
ତଳେ ସେଇ ଆମେ ଗୁରୁବାର ଦିନ ସେମିତି ଛୁଟି ନେଇଆସିଥିବୁ, ବୁଧବାର ତ ସେମିତି ଛୁଟି। ହେଇଯିବ ଆଉ ସେଇଦିନ ଷୋହଳ ତାରିଖ ନ ତ ରାତିରେ ଫେରା ହବ ଆଉ।
ହଁ ମୁଁ ସେ ଛୁଟି ଆପ୍ଲାଏ କରିକି ହିଁ ଯିବି।
ନାଇଁ ନାଇଁ ବୁଧବାର ତ ତୋର ସେମିତି ଛୁଟି ନା।
ହ-ହ-ହ।
ହଁ ହେଲେ ତାହେଲେ ଗୋଟାଏ ଦିନ ଛୁଟି ରହିବ।
ହଁ ଗୋଟାଏ ଦିନ ଛୁଟି ପକେଇକି ଯିବି ଆଉ।
ରଥଯାତ୍ରା ନ ଅଛି ଖାଲି ଛୁଟି ନେଇ ଆସିବୁ କାରଣ ମେ ବି- ଇଏ ପା ହଉଛି କଣ କହିଲୁ ଦେଖ ଇଏ ହଉଛି ସେ ଅରୁଆ ଭାତ ଡାଲମା ଏ କରା ହଉଛି କଣ କହିଲୁ ପ୍ରିପାରେସନ ହଉଥିବ ଚାଲିଥିବ ଇଏ ନେଇକି କିମା କାମ କଣ ନା? ଆଧରେ ହବ ବିରି ବତୁରା ହବ, ବିରି ବଟା ହବ, ବରା ଥବ ବରା ଛଣା ହବ, ବରା ଛାଣିକି ପୁଣି ପାଣିରେ ବତୁରା ହବ।
ହଁ ଇଏ ବହୁତ ମାନେ ଇଏ କାମ ମାନେ ଅଧିକ ଟେନସନ କାମ। ଟା ଇଏ ଟିକେ ଆଉ କଣ ମାନେଦେ ଜଲଦି ଯିବ ସେତେ ଜଲଦି ଯାଇ ସେଇଠି ପ୍ରିପାରେସନ କରିବାକୁ ପଡିବ, ଆଉ କଣ?
ଡାଲମା ଏଗୁଡା ସବୁ ଆମେ ପରସି ଦଉଥିଲୁ ଏ ବରା ଗରା କଣ କହିଲୁ ସେମାନେ ସିଷ୍ଟମରେ ନଥିଲେ ଆମେ ସବୁ ଚକଟି ଚାକିଡ଼ି ଦବା ଛିଡ଼ିଛାଡ଼ି ଯିବ।
ହ-ହ-ହ ସେଇଟା ବି ଠିକ୍ କଥା ହ-ହ-ହ।
ହ ତ ଆମେ ସେଠି କଣ ହବ ସେମାନେ ତାଙ୍କର ଆରାମସେ ରେଡି କରି ପୁଡ଼ିଆ ବନେଇ ଚାଲିବେ।
ହୁଁ।
ଆମେ ଲୋକ ଲାଇନ ଲଗା ହେଇଥିବ, ଆମେ ଦେଇ ଦେଇ ଚାଲିବା। ଆଗ କୋଡିନେଟ କରା ହବ ଆଉ, ଯିଏ ଇଏ ହେଲା ହଁ ସେ ଆମେ କୋଡ଼ିନେଟିଙ୍ଗ କରିବାକୁ ପଡିବ ଆଉ ଏଇୟା ହଉଛି କଥା। ସେମାନେ ରହିଲେ ନା ସେମାନେ ହିଁ ଦେବେ- ବେ ରେଡି କରି ଥୋଇ ଚାଲି ଦେଇ ଚାଲିବେ, ଆମେ ଥୋଇକି ଲାଇନ ଅନୁସାରେ ଯୋଉମାନେ ଆସିବେ ଦେଇ ଚାଲିବା ଆଉ।
ଆଚ୍ଛା। ଆ ତଥାପି ଏବେ ମାନେ ଏଇ ଇଏରେ ତମେ କେତେ ଲୋକଙ୍କ ପାଇଁ ମାନେ-
ଦଶ ପାଖାପାଖି ଦଶ ଦଶ ହଜାର ଲୋକଙ୍କୁ।
ଦଶ ହଜାର ଲୋକ।
ହୁଁ ଆମ ବଜେଟ୍ ଅଛି ଆମର ଅଢେଇ ଲକ୍ଷ ବଜେଟ୍ ଅଛି ବା।
ଅଢ଼େଇ ଲକ୍ଷ, ବାପାରେ ଅଢେଇ ଲକ୍ଷରେ ପ୍ରାୟ ଦଶ
ଆରଥରକ ହେଇଯାଇଥିଲା ଲକ୍ଷେ ଅଶି ହଜାର ଟଙ୍କା।
ଆରଥରକ ସେଇ ଅରୁଆ ଭାତ ଡାଲମା ଦେଇଥିଲ ନା।
ହଁ ଦେଇଥିଲୁ, ଆମର ବା ଯାଇଥିଲା ଲାଷ୍ଟରୁୁ ପ୍ରବଳ ଚାଉଳ ଫାଉଳ ଏଗୁଡ଼ା ସବୁ ପୁଳାଏ ଆସିଯାଇଥିଲା ଆମ ର ଆମେ ତଥାପି ଆରାଉଣ୍ଡ ପାଞ୍ଚ ଛଅ ହଜାର ଲୋକଙ୍କର ପାଇଁ ଖାଇବା ରେଡି କରିକି ଦେଇଥିଲୁ ବି। ତାପରେ ଆହୁରି ଲାଷ୍ଟକୁୁ ବଳିଗଲା ଚାଉଳ ଦଶ ବସ୍ତା। ଡାଲି ଗୋଟେ ବସ୍ତା, ଆଳୁ ତିନି ଚାରି ବସ୍ତା, ଏମିତି ସବୁ ବଳିକି ବଳିଲା ତାକୁ ନେଇ ଆସିଛନ୍ତି, ତାକୁ ପୁଣି ରିଟର୍ଣ କରିକି ତାପରେ ଆମର ତ ବର୍ଷ ସାରା ଗୋ ସେବା ଚାଲେ ନା।
ହୁଁ ହୁଁ ହଉ।
ସେ ତ ସେଥିରେ ସେମାନେ ସବୁ ଏ ଚୋକଡ଼ ଫୋକଡ ଯାହା ଦରକାର ହୁଏ।
ହୁଁ।
ଆମର ଥିଲା ନା ଯୋଉ ଇଏଟା ଥିଲା ତାପରେ ସେଇଟା ଗୋଟେ ଇଏ ହେଇଯାଇଛି ଏବେ। ଏନଏଚ୍ ସାଇଡରେ ତିଆରି ହଉଛି ଗୋଶାଳା ଟା।
ଓହୋ ଆଚ୍ଛା।
ହୁଁ।
ଆଉ ମାନେ ଏନଏଚ୍ ସାଇଡରେ ଆଉ ଗୋଟେ ନୂଆ ତିଆରି କରୁଛନ୍ତି ସେ ଇଏ କରିବା ପାଇଁ।
ମ ନା ହଁ ସେଇ ପ୍ରକୃତରେ ଆମେ ଫାଷ୍ଟ ଦଶ ଜଣ ସାଙ୍ଗ ଥିଲୁ ଦଶ ଜଣ ସାଙ୍ଗରୁୁ ତା ସହିତ ତେଲେଙ୍ଗା ପେଣ୍ଠ ଜାଣିଥିବ।
ହଁ ହଁ ହଁ ଜାଣିଛି।
ହଁ ହଁ ସେଇଠୁ ତିନି ଚାରିଟା ସାନ ଭାଇ ଥିଲେ।
ହୁଁ।
ଆମେ ଟୋଟାଲି ଫାଷ୍ଟ ଷ୍ଟାଟିଂ କରିଥିଲୁ ଦଶ ପନ୍ଦର ଜଣ ପିଲା ଯାଇଥିଲୁ।
ହୁଁ।
ତାପରେ ସବୁଠୁ ଆରମ୍ଭ ହେଇ ହେଇ ଚାଲିଲା ଚାଲିଲା ଚାଲିଲା ତ ଆଜି ଅଛନ୍ତି ପାଖାପାଖି ଦେଢଶହ ଛୁଆ ଭଳିଆ ଅଛନ୍ତି।
ଓହୋ ଆଛା। ସେଇଠି ସବୁଦିନ ପୁରା ଏବେ ସେବା ଯୋଉ ଚାଲୁଛି ସେ ଟିକେ ପରମାନେଣ୍ଟଲି ଅଛନ୍ତି ନା କଣ।
ହ ନ ଏସ ବିଉ ଅଛନ୍ତି ଆଉ।
ଓହୋ।
ଡ୍ୟୁଟି ସରିଲା ପରେ ଏଗୁରା ଏଇ କାମ ଚାଲିଛି।
ହୁଁ ହୁଁ ଆଚ୍ଛା ଆଚ୍ଛା ହ ହଁ।
ଧର ହଉଛି ତାର ଡ୍ୟୁଟି ହଉଛି ଦଶଟାରୁ ଚାରିଟା ରହିଲା।
ହଁ
ସକାଳ ଦି ଘଣ୍ଟା ଟାଇମ ଦେଇଥିଲା- -
ହଁ
ରାତିରେ ଦି ଘଣ୍ଟା ଟାଇମ ଦେଇଦେଲା ଚାରି ଘଣ୍ଟା ରହିଲା। ସେଇଭଳିଆ ଯଦି ପା ସାତ ଆଠ ଜଣ ପିଲା ଅଛନ୍ତି। ଏମିତି ହେଇଗଲେ ମ୍ୟାନେଜ ହେଇଯିବେ ଆଉ।
ଓହୋ, ଆଚ୍ଛା।
ଆମର ଆମର ପ୍ରକୃତରେ ହଉଚି ବାଲିକୁଦା ଛକରୁ
ହଁ
ତ ପୁରୀ ଯଉ ବାଇପାସ ରୋଡ଼- -
ହୁଁ
ସେଇ ସେତିକି ଯାଏ ହଉଚି ଯେତିକି ସବୁ ଗାଈ ଗୋରୁ ରାସ୍ତାରେ ଯୋଉ - - ଆକ୍ସିଡେଟ ହୁଏ କି ଯାହା ହୁଏ।
ହୁଁ ହୁଁ
ସେଇ କଭରପ ଆମ ଛୁଆ ଗା କରିଦିଅନ୍ତି।
ଓହୋ, ଆଚ୍ଛା। ତାମାନେ ମାନେ କହିବାକୁ ଗଲେ ଭଲ ସେବା ଗୋଟେ ଚାଲିଚି ଆଉ କଣ?
ହଁ ଯାହା ଠାକୁାରଙ୍କ ଦୟା ରୁ ଚାଲିଚି। କେତେବେଳେ ଆମେ ପ୍ରେଜେଣ୍ଟ ରହିଥଇ ପାରୁ କେତେବେଳେ ନଥାଇ ପାରୁ - - ମୁଁ ବି ସେପଟକୁ ମର ହେଇ ଯାଉଚି କାରଣ ନଈ ସେପଟ ହେଇଯାଉଚି।
ହୁଁ ହୁଁ, ହଁ
ମୁଁ ଗଟା କୁହେ ମୁଁ ଏପଟେ ପୁଣି ଶିବ ଶକ୍ତି କୋସବା ଶଙ୍ଖ ଗୋଟେ ଅଛି। ଆଉ ଏପଟେ ଯାହା ହେଲେ ମୋର ଧର ମୋ ନଜରରେ ଯିଏ ପଡିଲା ମୁଁ ତାଙ୍କୁ ଇନ୍‌ପର ମେସ କରିଦିଏ। ସେଠି ବି ଇ ଅଛି କ ସେଠି ବି ମେମ୍ବର କରେଇଚନ୍ତି ମତେ। ସେମାନେ କହିଲେ ସେମାନେ ଯ ଯୋ ଗୋ ନାଇଟ କରିକି ଆମ ଏରିଆରେ ଯିଏ ପଡିଥିବ ଯୋଉ ଗାଈ ଗୋରୁ ପଡିଥିବେ କି ଷଣ୍ଢ ସେ ଆସିବେ ଆମେ ତାଙ୍କୁ ସାହାଯ୍ୟ କରିଦଉ। ସେ ଆସିଲେ ତାଙ୍କ ଗାଡିରେ କେମିତି ନେବେ କଣ କରିବେ ସେଇ ବ୍ୟବସ୍ଥା ବି ଦେଖିଦୁ ଏଇଆ ଚାଲଲେ ଆଉ।
ଓହୋ, ଆଛା।
ହୁଁ, ଆଉ ସବୁଠୁ ହଉଚି କଂ କହିଲୁ ତ ମନ ଶାନ୍ତି ହବ।
ହୁଁ।
ଯାଇକି ପାଖରେ ଗୋଟେ କଣ ଥିବ। ସବୁଦିନ ଯଦି ଅଧଘଣ୍ଟା ବି ହଉ କି ଦଶ ମିନିଟ ହଉ ଗୋ ସେବା କରିବୁ।
ହୁଁ।
ତାଟୁ ଆଉ କୋଉ ଶାନ୍ତି ନାହିଁ।
ଓହୋ, ତା ସତ୍।
ସବସ୍, ସବୁ ମାଇଣ୍ଡ କ୍ଲିୟର ହେଇଯିବ ତୋର।
ହୁ, ହଁ ହଁ।
କିଛି ଥରେ ଟେନସନ ହିଁ ଆସିବନି।
ମୁଁ ମାନେ ଆମ ଘର ପାଖରେ ଏଠି ହନୁମାନ ମନ୍ଦିର ଅଛି। ସେ ବାବା ଏଇଠି ବି ମାନେ ଗାଇ- - ରଖିଚନ୍ତି। ମୁଁ ଯାଇକି ସେଇଠି ଇଏ କରୁଥିଲି ମାନେ କଣ ମତେ ମୁଁ ଯାଇଥିଲି ଏ - - ମିତି ମତେ କହିଲେ ସେ ଗୋବର ଫୋବର ଇଏ କ ଗୋଟେଇବା ପାଇଁ।
ହଁ, ସେଇଟା ସବୁଠୁ ତ ଭଲ କାମ।
ହଁ ଗୋବର ଗୋବର ଗୋଟେଇଲି ତାପରେ ସେଠି ସଫା ସଫା କରିକି ଆଇଲି। ମାନେ କହିବାକୁ ଗଲେ ଭଲ ଲାଗିଲା ବି ସେମିତିରେ।
ହଁ ଶୁଣ ଆଉ ଗୋଟେ କଥା ତ ଖାଦ୍ୟ ଯୋଉ ଇଏ କରୁଛୁ। ତୁ ଯୋଉ ଖାଦ୍ୟ ଇଏ କରୁଛୁ ଧର ତାଙ୍କୁ ଦେଲୁ ଖାଇବାକୁ ଦେଲୁ। ସେ ଯାହା କଲୁ ସେ ଯେତେବେଳେ ତତେ ଏମିତ୍ ଗେଲ କଲା ଭଳିଆ ଏମିତି ତ ହାତକୁ ଚାଟି ଦେବେ ତ ଭାଗ୍ୟ ରେଖା ବି ପରିବର୍ତ୍ତନ ହବ।
ଓ।
ତର ମାନେ ଯେତିକି ତର ତର ନେଗେଟିଭିଟି ଥିବ।
ହଁ।
ସେଟା ସବୁ ପଜିଟିଭିଟି ହବ ବୁଝିପାଇଲୁ।
ଆଛା ଆଉ ତାହେଲେ ଏତେ ସବୁ ମାନେ ଇଏ ଅଛି। ତାଙ୍କର ମାନେ
ଗୋଟେ ଜିନିଷ କୁ ଜାଣୁ ସବୁ ପଶିଲେ ଆମେ ଆମେ ଜିରୋ ପଏଣ୍ଟ ଜିରୋ ଜିରୋ ୱାାନ ରେ ଅଛେ।
ଓ ହ।
ଏତେ ତତ୍ଵ କୁ ଗଲା ବେଳକୁ ତୁ ଟୋଟାଲି ଏଇ ହଉ କି ଜଗନ୍ନାଥ ସଂସ୍କୃତି ହଉ କି ଯାହା ବି ହଉ। ତୁ ଯାହା ବି ପଢୁଛୁ ବି ଭଗବାନ ପାଖରେ ତା ବିଷୟରେ ବି କେତେ ବର୍ଷ ହେଲାଣି ପଡୁଛି ତାକୁ ତୋତେ ଯଦି କେତେଟା କୋଶ୍ଚିନ୍ ପଚାରା ହବ ବି କହିପାରିବୁନି।
ହଁ ଆଚ୍ଛା ସେଇଟା ବି ସତ କଥା।
ସେମାନେ କେତେ ରିସର୍ଚ ଯୋଉ ପବ ପ୍ରବଚନ ଦଉଛନ୍ତି କେତେ ରିସର୍ଚ୍ଚ କରୁଛନ୍ତି ସେମାନେ। କେତେ ରିର୍ସଚ କରିକି ଲୋକ କେତେ କୋଶ୍ଚିନ୍ କରୁଛନ୍ତି ସିଏ ଏମିତି ବୁଝେଇ କଉଛନ୍ତି ଯେ ଯେଉଁଟାକି ତମ ସମସ୍ତଙ୍କ ରିଅଲ ଫ୍ୟାଟ ଲାଇଫ୍ ରେ ତମର ଘଟୁଥିବ ହିଁ।
ହଁ ହଁ ଠିକ୍ ଠିକ୍ ହଁ।
ବାସ୍ ସେଇଆଉଛି କଥା।